ହଁ
ହାଲୋ।
ଲ
ମ୍ୟାମ୍ ନମସ୍କାର।
ନମସ୍କାର।
ମ୍ୟାମ୍ କଁ କରଚନ୍ତି?
କିଛି ନାହିଁ ବସଚି ଆପଣ?
ଏ ହଁ ଏପଟେ ଗଡି଼ଆଡ଼େ ଆମେ ବସଚୁ ଆଉ।
ଉଏ ହୁଁ କଁ ଖାଇଛନ୍ତି?
ଏ ହଁ ସେ ଖରା ବେଳେ ପଖାଳ ଖାଇଥିଲୁ।
ଆଁ?
ପଖାଳ ଯାହା ଖାଇଥିଲୁ ଭାତ ଆଳୁ ଭଜା। ଆଉ ଆଳୁ ଦଳା ଶାଗ ଭଜା ଏମି ସବୁ ଖାଇଥିଲୁ।
ହୁଁ ଆଉ ଏବେ କଁ ଖାଇବେ?
ଆଜ୍ଞା?
ମୁଁ ମୁଁ ଖାଇଥିଲି କଲେଜରୁ ଆସିକି ଭାତ। ପୋଟଳ ଆଉ ତରକାରୀ। ଭଜା ଆଉ ଟମାଟୋ ଯୋଉ ତେଲରେ ଯୋଉ ତତା ହେଇଥାଏ ସେ ଟମାଟୋ ତତା। ଆଉ ଶାଗକୁ ଶାଗରେ ଜାଇ ପକା ହେଇକି ଭଜା ହେଇଥିଲା। ଆଉ ଟମାଟୋ ଖଟା ହେଇଥିଲା। ଏତିକି ଆଉ।
ଆଉ ଏବେ କଁ କରୁଛନ୍ତି?
ଏବେ କିଛି ନାହିଁ ବସଚି।
ଆଉ କିଛି ରୋଷେଇ ଫୋଷେଇ କରନାହାନ୍ତି?
ରୋଷେଇ ହଁ ରୋଷେଇ ହବ।
ଆଚ୍ଛା।
ଆପ ଡ଼େଇନା କଁ ଖାଇବେ ନା କିଛି ଖାଇବେନେଇ ଆଇଁକି ରାତିରେ ଖାଇବେ?
ନାଁ ନାଁ ଏବେ ନୁହେଁ ତ ରାତିରେ ଖାଇମୁ। ତ ଦିନ ବଳେ ଗୋ ଗୋଟେ ଟାଇମ୍ ଖାଏ ଆଉ ରାତିରେ ଗୋଟେ ଟାଇ।
ଏ ଆଚ୍ଛା। ଆଉ କଁ କୁହନ୍ତୁ।
ଆଉ ଆପଣ କଣ ଏମିତି ବସଚନ୍ତି ନାଁ କିଛି କରୁଥୁଲେ? ଆଜ୍ଞା?
ଆପଣଙ୍କ ଆଡ଼େ କୋଉ ପର୍ବଟା ଭଲ ହୁଏ?
ମାନେ କଣ ଗାଁ ପାଖରେ ନା ଆମ ଗାଁରେ?
ନାଇଁ ଆପଣଙ୍କ ଗାଁ ହୋଉ ଆପଣଙ୍କ ଗାଁ ପାଖ ହଉ ଆପଣଙ୍କ ଜିଲ୍ଲାରେ ହଉ କି ସ୍ୟାଡ଼ୁରୁ ବ୍ଲକ୍ ରେ ହଉ ଯୋଉଟା ଭଲ ହୁଏ ସେଇଟା କୁହନ୍ତୁ।
ଏହେ ଆ ଆମ ଗାଁରେ ତ ସେମିତି ସବୁ ପ୍ର୍ରକାର ପୂଜା ହୁଏ। ଆମ ଲକ୍ଷ୍ମୀ ପୂଜା ଟିକେ ବଡ଼ ଆ କାରରେ କରନ୍ତି। ଆଉ ଏମ୍ ତି ସରସ୍ଵତୀ ପୂଜା, ଗଣେଶ ପୂଜା। ଆଉ ହଁ ଆମ ଗାଁ ପାଖରେ ଯୋଉ ଗୋଟେ ଥାଏ ଦେଓଗାଁ କୁଶଳେଶ୍ୱର ସେଠି ଶିବ ଠାକୁରଙ୍କ ମନ୍ଦିର।
ହଁ ମୁଁ ସେ ମନ୍ଦିରକୁ ଯାଇଚି।
ଆଚ୍ଛା। ସେ ଗାଁ ପାଖରେ ଆମ ମାନେ ଗାଁଠୁ ସାତ କି ଆଠ କିଲୋମିଟର୍ ଆମ ଘର।
ଉଁ।
ତ ସେଇଠି ଆମର ଯୋଉ ଜାଗର ହୁଏ। ସେଇଠି ଯା ତ୍ରା ହୁଏ ଦଶ ପ ଦଶ ପନ୍ଦର ଦିନ୍ ଯାତ୍ରା ହୁଏ। ଏ ଆପଣ ତାହେଲେ ଆଗରୁ ଆସିଛନ୍ତି?
ମୁଁ ଯାଇଛି ଯୋଉ ଶିବ ମନ୍ଦିର କଥା କହୁ ନାହାଁନ୍ତି ସେ ଶିବ ମନ୍ଦିର ମୁ ଯାଇଛି ସେଇ ପାଖ ଆଖ ଦି ତିନିଟା ମନ୍ଦିର ଏମିତି କଣ ଯାଇଛି। ଆଉ ଗୋଟେ ଜଗନ୍ନାଥ ମନ୍ଦିର କଣ ଅଛି ନା କଣ ସେ
ହଁ ହଁ ଆଗରେ ନୂଆ ନୂଆପଡ଼ା ମନ୍ଦିର ଗୋଟେ କିଲୋମିଟର ସେ ଠୁ ହେବ।
ହଁ ହଁ ସେଠିକି ବି ଯାଇଛି କିନ୍ତୁ ଆମେ ଯାଇଥିଲୁ ଯୋଉ ଓ କୋଉଠିିକି ତାରିଣୀ ଯାଇଥିଲୁ। ତ ସେଇଥିରେ ଯାଇଥିଲୁ ମାନେ ସେ ପାଖ ନା ତ ସ ସେଇପଟେ ଆସିଲାବେଳେ ପଶିକି ଆସିଥିଲୁ ଆଉ।
ଏ
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ?
ହ୍ୟାଲୋ।
କଣ ଶୁଭୁନି ନା କିଛି?
ତୁମ ପରେ ପରେ ସିଏ ତୋରି ଯାଇଛନ୍ତି
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ଆଜ୍ଞା କୁହନ୍ତୁ?
ହେଲେ ଆଉ କଣ କରୁଛନ୍ତି?
କିଛି ନାଇଁ ବାଲି ଉପରେ ବସିଛି ବା।
ଏମିତି ଖାଲି ବସିଛନ୍ତ?
ହଁ ବାଲିଉପରେ ବର୍ଷା ହେଇଥିଲା ତ ଗୋଟେ ପତ୍ର ଧରି କି ବାଲିକୁ ମାନେ ବାଲି ଗାତ କରୁଛି ଆଉ।
ଆଜ୍ଞା ଖେଳୁଛନ୍ତି ବୋଧେ ଛୋଟ ଛୁଆ।
ହଁ ହଁ ମୁଁ ଛୋଟ ଛୁଆ ଟା ଆଉ।
ଆଉ କଣ ରୋଷେଇ ଫୋସେଇ କଣ କରୁଛନ୍ତି ବୋଧେ?
ନା ନା ମାନେ ରୋଷେଇ ରୋଷେଇ ଘରେ ବସିଛି ମୁଁ କିନ୍ତୁ ବସିଛି ଆଉ।
ଟିକେ ଜ ଟିକେ ଜଣା ପଡୁଛି ତ ରୋଷେଇ କଲା ଭଳିଆ।
ନାଇଁ ଘରେ କରୁଛନ୍ତି ମୁଁ କରିନି।
କଣ କରୁଛନ୍ତି ଘରେ?
ହ ମୁଁ ଦେଖିନି କଣ କରିଛନ୍ତି? ମୁଁ ଏପଟେ ବସିଛି ନା ତ ତ ରାତିରେ ଖାଇଲା ବେଳୁ ଦେଖିବି ଏଇନା ଦେଖିଲେ କଣ କରିବି।
ଦେଖିନି ନା ନା ମିଛ କହୁଛନ୍ତି?
ମିଛ କାଇଁ କହିବି ଯେ ଆପଣ କଣ ଖାଇବେ କି?
ହଁ ପଠେଇଲେ ଖାଇବୁ।
ହଉ ଆସନ୍ତୁ
ଆଉ ମୁଁ ତ ଜାଣିନି ଆପଣଙ୍କ ଘରକୁ ଟିକେ ଆଡ୍ରେସ ବି ଜାଣିନି ଲୋକେସନ ସେୟାର କରିଦେବେ
ହଁ ହଁ କରିଦେବେ ନିଶ୍ଚୟ ନିଶ୍ଚୟ ଆସନ୍ତୁ ଖାଇକି ଯିବେ
ଯଦି ମୁଁ ରୋଷେଇ କରିବି ଯଦି ଖରାପ ହେଇଥିଲେ କିନ୍ତୁ ବାରିବେନି ଯଦି ବାରିବେ ମେ ତ କେବେ ଭଲ ହେଇନି କି ଏଟା ଟିକେ କମି ହେଇଗଲା ତୁ ସାଙ୍ଗେ ନା ଖାଇବା ନେଇ ସେମି ଉପାସ ଯିବେ ମୁଁଆଉ ଦେବିନି ଖାଇବାକୁ
ନା ନା ମୁଁ ସେମିତି କିଛି କହିବିନି
ହଁ ହ
ଆଉ କଣ କୁ କୁହନ୍ତୁ କିଛି
ଆପଣଙ୍କ ଆଡେ କୋଉଟା ଭଲ ହୁଏ ପଚାରିଥିଲି ତ ଆପଣ କହିଲେନି
କଣ ଭଲ ହୁଏ।
ହଁ ମାନେ କୋଉ ପୂଜା ପର୍ବ ଭଲ ହୁଏ।
ଆଉ ତ ସେଇଟା ତ ଗାଁ ପାଖରେ ଆମର ସେ ଯୋଉ ଜାଗର ଯାତ୍ରା ଯେତେବେଳେ ହୁଏ ଭଲ ସେଇଟା ହୁଏ। ଯାତ୍ରା ହୁଏ ଦଶ ପନ୍ଦର ଦିନ ପଡ଼େ
ହୁଁ
ତ ବାହାର ଜିଲ୍ଲାରୁ ବି ଆମର ଲୋକ ଆସନ୍ତି।
ହୁଁ
ଆଉ ତ ଆମ ଗାଁରେ ଯାହା ହୁଏ। ଲକ୍ଷ୍ମୀ ପୂଜା ହୁଏ ପନ୍ଦ୍ ସାତ ଦିନ ଭଳିଆ ଆମର ଲାଗି ରହେ
ହୁଁ
ଆଛା ତାପରେ ଆମର ଭସାଣି ହୁଏ ଡିଜେ ଆଣନ୍ତି
ଜାଣିଛନ୍ତି ନା ଯୋଉ ତିନି ଦିନ ଯୋଉ ଲଗାତାର ବର୍ଷା ହେଲାନି କିବେ
ଆଜ୍ଞା
ସେ ତନି ଦିନି ସେ ତିନି ଦିନି ବର୍ଷ ରେ ଆମ କୋଉ ପୁରା ଫୁଲ୍
ଆଜ୍ଞା ଆଜ୍ଞା ଆମର ବି ତୁଅ ଫୁଲ ହେଇଯାଇଛି ପାଣିରେ
ତା ଯେମିତିଆ ବର୍ଷା ହେଇଛି ଆମ କୂଅ ପୁରା ଫୁଲ୍ ଯଦି ଆଉ ଗୋଟେ ବର୍ଷା ହବ। ତ ପାଣି ବାହାରିକି ପଳେଇବ ବାରିପଟ ଦେଇ
ଏତେ ବର୍ଷା ଆପଣଙ୍କ ଆଡ଼େ ହେଇଛି।
ହଁ ଏ ଛୋଟ କୁ ବେଶୀ ଛୋଟ ତୋ କୁଆଡେ ବେଶୀ ଛୋଟ ନୁହେଁ ସେମିତି ଛୋଟ କୁଆଡେ ନା ଯୋଉ ଲଗାତାର ଯୋଉ ଜୋରେ ବର୍ଷା ହେଲାନି
ଆଜ୍ଞା ଆଜ୍ଞା।
ଆଜି ଆମ ନେଟୱାର୍କ ପ୍ରୋବ୍ଲେମ୍ ଟିକେ ଟିକେ ବି ମଝିରେ ମଝିରେ ରହିଯାଉଛି।
ଏଆ
ହଁ
ଆପଣଙ୍କର କଣ ମାର୍କେଟ୍ ଏରିଆ ନା କଣ ଏମିତି
ଆଜ୍ଞା
ମୁଁ କହିଲି ଆପଣ ମାର୍କେଟ ଏରିଆ ନା ଏମିତି କଣ ଗାଁ ପାଖରେ ଲାଗି
ନା ନା ଆମର ମାର୍କେଟ ନାଇଁ। ମାର୍କେଟ ଆମ ଗାଁ ଆଡୁ ରହିଲାଣି ଆଉ ଛଅ ସାତ କିଲୋମିଟର ଭିତର ମାନେ ବାହାରେ। ଆମ ଗାଁ ନା ଭୁବନ ହିଁ ଜାଣିଥାନ୍ତୁ ଆମ ଗାଁ ନା କହିଲେ ଜାଣିପାରିବେନି ବାଲି ବୋ ଜାଣିଛନ୍ତି
କଣ କହିଲେ ବାଲିବ
ବାଲି ଓ
ପାଲି।
ଉଁ ବାଲିିବୋ ଭୁବନ ସାଇଟ ବାଲିିବୋ ଜାଣିଥିବେ ଢେଙ୍କାନାଳ ଡିଷ୍ଟ୍ରିକ୍ଟ।
ହଁ ଭୁବନ ଜାଣିଛି।
ଏଇ ଭୁବନ ଜାଣିଥାନ୍ତୁ ଭୁବନ ଆପଣଙ୍କ ଆଡେ ଆସିଲା ବେଳୁ ଆ କିନ୍ତୁ ଅନ୍ତପୁର ତ ଆ ଆଗ ପଡିବ ଅନ୍ତପୁରରୁୁ ଭିତରକୁ ଆସିଲେ ଆମ ଗାଁ ଟା ଆଉ। ତ ବ ଆମ ଗାଁରେ ବେଶିକେଇ ଜାଣିନାହାନ୍ତି କାନ ଖାଇ ଜାନନଥିବେ ଆମ ଗାଁ ନା ହେଲା କାନ ଖାଇ।
କାନ ଖାଇ।
ଆଜ୍ଞା।
କଣ ଆପଣଙ୍କ ଗାଁ ପାଖରେ କଣ ଜିନିଷ ପାଖାପାଖି ଥିବ ଥାଏ।
ମାନେ ଆମ ଗାଁରେ ତ ଆଁ ମା ଦେବୀ କୁସି କୁହନ୍ତୁନି ମ୍ୟାପ ଯୋଉ ଗୁଗୁଲ୍ ମ୍ୟାପ ରେ ମାରିଦେବେ। ଏ ପାଲିବୁ ଢେଙ୍କାନାଳ ବାଲିବ ମାହାଦେବ ବାଲିବ ଟେମ୍ପ ମାନେ ଯୋଉ ଜଗନ୍ନାଥ ଟେମ୍ପଲ ମାରିଦେବେ ତ
ତ ସେଇ ପାଖକୁ ଅକ୍ ଆସି କାନ ଖାଇ ଛୋଟ ବହୁତ ଛୋଟ କାନ କାନ ଖାଇଟା।
ଦେଉମାଙ୍ଗୁଳା ମନ୍ଦିର।
ନା।
ମା ତାରିଣୀ ଟେମ୍ପଲ।
ନାହିଁ।
ବାଲୁକେଙ୍ଗସ୍ୱର ମନ୍ଦିର କଣ ଧାମ ଥାଏ। ସେ ପାଖରେ ଆଜ୍ଞା ହଁ।
ଓହୋ ବଳୁନଙ୍କେଶ୍ୱର ମନ୍ଦିର ଟା ଆମ ଘର ପାଖ। ତାଙ୍କୁ ତୁ ମ ଲେଖା ହେଇଥିବ ସୋମ୍ୟାଂଶ ହାଉସ ଲେଖା ହେଇଥିବ।
କଣ କହିଲେ ସୌମ୍ୟା।
ତ ହାଉସ୍।
ଏହା ସୌମ୍ୟା ସାହୁ ସୁ ହା।
ସେଇଠି ହିଁ ଆମ ଘର।
ସେଇଠି କୋଉଠି ତ ଯୋଉ
ମାନେ ସେଇ ମାନେ ସେଇଠି ଦେଖନ୍ତୁ ତା ଏପଟ ସାଇଟି କି ଗୋଟେ ଊଁ ଜଙ୍ଗଲ ଆଡେ ରାସ୍ତା ଆସିବ କିନ୍ତୁ ସେ ସୋମେଶ ହାଉସ ପାଖରେ ହିଁ ଆମ ଘର। କାରଣ ତାଙ୍କ ଘରକୁ ଆମ ଘର ଲାଗିଛି। ହଁ।
କ କାନିଖାଇ ପ୍ଲେ ଗ୍ରାଉଣ୍ଡ ଗୋଟେ ଅଛି।
ହଁ ହଁ ସେ ସେ କାନ ଖାଇ ପ୍ଲେ ଗ୍ରାଉଣ୍ଡ ପାଖରେ ହିଁ ପ୍ଲେ ଗ୍ରାଉଣ୍ଡ ଟା ମାନେ ଆମ ଗାଁ ବାହାରେ। ଗାଁ ବାହାରାରେ ବୋଲି ଗାଁ ଶେଷରେ ଆପଣ ଗଲେଣି କିନ୍ତୁ ସୋମେସ ହାଉସ ମାନେ ତାଙ୍କ ସାଇଟ ରେ ଆମ ଘରଟା କାହିଁକି ନା ଆମ ମୁଁ ଆଜି ମ୍ୟାପ ରେ ଆମ ଘର ଦେଇଦେବି କାହିଁକି ନା ଆମର ବହୁତ ଆମ୍ବ ଗଛ ଗଛ ଅଛି ନା ଲେଖିଦେଇ ମାନସି ହାଉସ୍।
ହୁଁ ସହଜ ହବ।
ହଁ ମାନେ ସହଜ ନାହିଁ ମାନେ ଆମ ଆମ ଘରୁ ଦୋକାନରୁ ବି ଅଛି ଆମର ମାନେ ମୁଢି ଯୋଉ ବଡ ମୁଢି ଭାଟି ନା ଆମର ସେ ମୁଢି ଭାଟିରେ ଥିଲା କିନ୍ତୁ ମୁଢି ଭାଟି ବନ୍ଦ କରିଦେଇଛୁ। ଆଉ ହଉଛି ଆମର ମାନେ ଗୋଟ ଟେ ଏକର ଜାଗାରେ ଆମ୍ବ ବଗିଚା ଅଛି ମାନେ ଆମ୍ବ ଗଛ ଲଗା ହେଇଚି ପୁରା ଆମ୍ବ ଭର୍ତି ହେଇଛି ବାଇରେ
ଆଜ୍ଞା। ହଁ ମ୍ୟାମ୍ ତା ହେଲେ ରଖୁଛି ଆଉଥର
ଆଜ୍ଞା ଆଜ୍ଞା ଧନ୍ୟ